କଡ଼ିମ୍।
ଗୁଡ ଇଭିନିଂ ଶୁଭୁଜୀ ଭଲସେ? ଶୁଭୁଚି ଭଲସେ ତ?
ହଁ ହଁ ପୁରା କ୍ଲିୟର।
ହୁଁ କଣ କରୁଚୁ?
ଏଇଠି ପଡିିଆରେ ଆଉ ଶୋଇଚି ଆଉ।
ହଁ ପରଆ ପବନ ହଉଛି।
ହଁ ପବନ ହିଣ୍ଡି କେ ଶୁ ପବନ ହିଚି ହଉଛି ଆଉ ଥଣ୍ଡା ଫଣ୍ଡା ପବନ ଆଉ।
ତମଡେ କେମତି ପାଗ ଦେଇଛି ଏବେ ଏ ଘ ପାଘ ଦେଇଛି ନା ଖରା ହଉଛି ଆହୁରି।
ନାମ ମେଘ ପାଗ।
ରଜ ପାଖଟା ଏବେ ଥିଲା ରଜ ଗଲା ଘରେ ରଜ ପାକ ଦେଇଛିିବ ଏବେ ନା।
ହୁଁ।
ତଜକୁ ଖରା କାହିଁରୁକଣ। ରାଜ ଗଲା। ପରେ ଏବେ ପାଗ ଦଉଛି।
ପାଗ ଦଉଚି ହଁ ରଜକୁ ହଇରାଣ କଲା ଆଉ। ହୁଁ।
ତମ ଗାଁରେ କେମି ଖେଳା ଖେଳି ଚାଲି ନା ନାଇ କ୍ରିକେଟ।
ହଁ ଏଇଥର ପୁରା ଜୋରସୋର।
ମୋ ବି ଚାଲିଚିରେ ପୁଅ। କଣ ଦିଟା ମ୍ୟାଚ ଆଉ ଦି ପରେ ପୁଣି ଖେଳ ସନ୍ଧ୍ୟାସି ପୁଣି ଆଉଥିବେ ଦିନକୁ ଆଡେ ପାଞ୍ଚ ସାତଟା ଲେ ମ୍ୟାଚ ଖେଳୁଚୁ ଆମେ।
ତମ ଗାଁ ରେ ବି ଆମ ଗାଁ ରେ ଦିନ ଜାଙ୍କ ଖେଳୁଛୁ ଟ ପରେ ମୁଁ ପଳେଇ ଆସୁଚି। ଖେଳିଥିବୁ ଟିକେ ବର୍ଷା ହେଇଗଲା ବୋଲେ ପୁଣି ଗ୍ରାଉଣ୍ଡ ସଟ ଷ୍ଟାର୍ଟ।
ଓ ବଢିଆ ଚାଲଛି ଗାଁ ରେ। ଖେଳ ଚାଲିଚି ଆଉ।
ହୁଁ।
ବର୍ଷାଟା ଟିକେ ହଉନି ଭାରି ହଇରାଣ କୃଷକ ମାନେ ଭାରି ହଇରାଣ ହେଲେଣି। ସବୁ ଦାନା ର ପକେଇଦେଲେଣି ବର୍ଷା ଟା ହଉନି ଯେ ଆଉ। ଗଜ। ଭାରି ହଇରାଣ। ଏଲାଇ ପମ୍ପ ଲାଗେଇଛି କେତେ କୁଆଡେ ପାଣି ଦେବ। ହେଲେ ବ ତା ହେଲେ ଗଜା ହେଲା ପରେ। ଯାହା କରିବେ। ଗଜା ନ ହେଇକି ଲୋକ ପାଣି ମଡେଇ ଆଉ।
ବର୍ଷା ତ ନାହିଁ ବୋଲି ପାଣି ବି ସଟେଜ।
ଆଉ ପାଣି ପୁଣି ନାହିଁ ନଦୀ ସାଇଡରେ ହେଇ ଏଲାଇ ପମ୍ପ ଯେ। ସେଠି ତ ଗୋଟେ ପାଣି ଆସ। ସେ ନଦୀରେ ବର୍ଷା ଦିନ ହେଲେ ନଦୀରେ ପାଣି ଆସିଲା ପରେ ପାଣି ଉଠେଇବେ।
ହଁ।
ଭାରି ହଇରାଣ ବର୍ଷା ଟା ହଉନି ଖାଲି ପାଗ ଦଉଛି, ମେଘୁଆ ପାଗ ଡେଲି ଘଡଘଡି ବିଜୁଳି ମାରୁଛି, ଲାଇନ କାଟି ଦଉଛି, ବର୍ଷା ହେବାର ନାହିଁ।
ହଁ ହେଇଆ ତ। ଆରେ ଗୋଟେ ହାଲୋ।
ହଁ କୁହ କୁହ।
ଆଉ ଗୋଟ ମ-ମ ତା ଆମେ ଯାଇଥିଲୁ କାଲି ମୁଁ ସାଥେ ଗୋଟେ ପିଲାଟେ ଯାଇଥିଲା ହେଇକି କାଳିଆଟେ ଆଉ। ଆଉ ଯାଇଥିଲି ଯେ ଆମେ ଏଇଠୁ ଗୋଟେ ଜିନିଷ ପିଇଲୁ ସିଏ ବି ପିଇଲା ସେ ଗ୍ଲାସ ଦେଇଥିଲା ପିଇ ସାରି ଗ୍ଲାସ ଥୋଇବ କଣ ଗ୍ଲାସଟା ଡଷ୍ଟବିନ୍ ଭିତରେ ଫୋପାଡି ଦେଇଛି। ହଉ ସେଇ ଯ ପେଟ କଲା ହଁ।
ଦୋକାନୀ ବାଲା ଗ୍ଲାସ ଆଉ। ଶଳା।
ଗ୍ଲାସ୍ ଟ ଥୋଇବୁ କଣ ସେ ଗ୍ଲାସ ଟା ଫୋପାଡ଼ି ଦେ ଏଇ ଡଷ୍ଟବିନ୍ କୁ। ହସି ହସି ପେଟ ଭାଙ୍ଗିଲା ଏଇଠି।
ହୁଁ ଏଠାକୁ ଆଣିି ପୁଣି ଧୋଇଲ? ଆଣିକି ପୁଣି ଧୋଇକି ଲ୍ ନା କ
ହଁ ଆମେ ଅସ୍ ହସିକି ମୁଁ ପାଣି ପିଉଥିଲି ସାଉଣ୍ଡ ଟା ହେଲାନି କି ଯୋଉ ଭଳିଆ ଉ ଉ ଉ ଡବାରୁ ବାଜିଛି ଯୋଉ ପ୍ଲାଷ୍ଟିକ ସାଉଣ୍ଡ ହବ, ସାଉଣ୍ଡ ହେଲା ବେଳକୁ ମୁଁ ଜାଣିଦେଲି ହସିଲି। ହସିକି ତଳକୁ ଅନେଇଲା ବେଳକୁ ତଳେ ଦେଖିଲା ବେଳକୁ କଣ ପଡ଼ି ଯାଇଛି ପ୍ଲାଷ୍ଟିକ । ତୁଭୁ ପକେଇ ଦେଇକି ମୁଁ ମୁଁ କଣ । ତା ପରେ କହିଲା ଏ ହେ ଧୋଇକି ଥୋଇବି ଧୋଇକି। ଧୋଇ ଦିଅ ଧୋଇକିରି ଥୋଇ ଆସିଲା କାଳିଆ।
ଅ ହଉ ଆଉ।
ସେଇଟାକୁ ବାଟ ସାରା ଆମେ ହସି ହସି ଆସିଲୁ।
ହୁଁ, ଭଲ ଗୋଟେ ମଜାମସ୍ତି କରୁଚ ଗାଁ ରେ ରହିକି ଆଉ।
ହୁଁ।
ଆଉ ତୁ ବୁଲା ବୁଲାବୁଲି କରିବାକୁ ଯାଇଥିଲୁ।
କଣ?
ଆରେ ବୁଲାବୁଲି କରିବାକୁ କୁଆଡେ ଯାଇଥିଲୁ?
ବୁଲାବୁଲି ମୁଁ ତ ସବୁବେଳେ ଗୋଟେ ଖାଲି ବୁଲୁଚି ଆଉ।
ଆ, ନା ମ ବାହାରକୁ ବାହାର ଷ୍ଟେଟ କି କୁଆଡେ କଣ ବୁଲିବାକୁ ଯାଇଥିଲ କି?
ନା ବାହାରକୁ ମୁଁ ଯାଇଥିଲି ଯାଇକି ପିଲା ବେଳେ ପୁରା।
ଆରେ ଏ, ଏ, ଶୁଣୁନୁ ଶୁଣେ ଶୁଣେ ଏବେ ଅଗଷ୍ଟ ମାସରେ ମୁଁ ଯିବାର ଅଛି ଅଯୋଧ୍ୟା।ଯୋଉ ଅଯୋଧ୍ୟା ହଉଚୁ ଆମର ସରି, ଅ, ଆମର ଇଏଟା ମୋ ଦ୍ଵାରିକା ଧାମ୍।
ହୁଁ।
ଯିବ କି ତୋମର ପଚାରୁନୁ ତୋମ ଘର ଲୋକଙ୍କୁ ପଚାରେ। ଆମ ଘର ଲୋକ ଆମେ ପୁରା ଫାମିଲି ଯାଉଚୁ।
କେତେ କଣ ଖର୍ଚ୍ଚ ହବ?
ନହେଲେ କଣ କହିଲୁ ସେ ତାଙ୍କର ଟା ପୁରା ଆମେ ଯାଉଚୁ କଣ କହିଲୁ ଷାଠିଏ ସତୁରି ଜଣ ପୁରା ଯାଉଚୁ ଟ୍ରାଭେଲ୍ ଏଜେନ୍ସି ଥ୍ରୁ ରେ। ହେଲା। ତ ଯିଏ ଟ୍ରାଭେଲ୍ସି ଏଜେନ୍ସୀରେ ରହୁଚି ସେ ଆମ ସାଙ୍ଗ ଟା। ସେ ସାଙ୍ଗଟା ମୋର ସେ କେତେ ଆଡେ ଗଲାଣି। ମ ସେ ସବୁ ଥର ଡାକୁଚି ମୁଁ ଗଲେ ମୋ ଠୁ ବେଶୀ ପଇସା ନବନି, କମ୍ ପଇସାରେ ଯିବ। କହିଚି। ଜଣକୁ କହିଚି ପାଞ୍ଚ ହଜାର। ହେଲା। ପାଞ୍ଚ ହଜାରେ ସେ କଣ କଣ କରିବ କହିଲୁ ଯିବା ଆସିବା ଟ୍ରେନ୍ ଖର୍ଚ୍ଚ।
ହଁ।
ତାପରେ ସେ ଭିତରେ ଟ୍ରେନ୍ ରୁ ଓହ୍ଲାଇଲା ପରେ ଯେ
ମାନେ ମାନେ ମା-ମା-ମାନେ ଜଣକେ ପାଞ୍ଚହଜାର ନବ?
ହଁ ସେ ପାଞ୍ଚହଜାର ଶୁଣ କଣ କଣ କହୁଚି ମୁଁ ଯିବ ଟ୍ରେନ୍ ରେ ଆସିବ ଟ୍ରେନ୍ ରେ।
ହୁଁ।
ତାପରେ ସେଠି ବୁଲିବ ସବୁ ଯୋଉ ଭିତରେ ସବୁ ବସ୍ ରେ ଏ ପାଖାପାଖି ତାପରେ ଯେତିକି ବୁଲିବ ବସ୍ ରେ ବୁଲିବ ସେଟା ପୁଣି ରାତିରେ ଯୋଉ ରହିବ ହୁଟେଲ୍ ଭଡା। ଏତିକ ସବୁତିକ ମିଶେଇକି ପାଞ୍ଚହଜାର। ଆଉ କେବଳ ହାତରୁ ନିଜର ଯାହା ଖାଇବା ଖର୍ଚ୍ଚ ଆଉ।
ହଁ ଏଟା କେତେ ଦିନ ପାଇଁ?
କେତେ ଦିନ ଛଅ ଦିନ ଟୁର ଦି ଦିନ ଯିବା, ଦି ଦିନ ଆସିବା, ଦି ଦିନ ବୁଲିବା।
ଓ ଏତିକକୁ ପ-ପାଞ୍ଚହଜାର।
ହଁ ଟୋଟାଲ୍ ଛଅ ଦିନି। ହଁ ଏ ଛଅ ଭଲ ଅଛି ରେ, ଏଟା ତ ମୁଁ କହୁଚି। ଆଉ ବାକି ନିଜର ଯାହା ଖାଇବ ହାତରୁ ଖାଇବା କେତେ ଖର୍ଚ୍ଚ ହବ। ଛଅ ଦିନ ଦିନକୁ ତିନିଶହ ଚାରିଶହ ହିସାବ କଲେବି ଦି ହଜାର ଅଢେଇ ହଜାର ଟଙ୍କା ଖାଇବା ଖର୍ଚ୍ଚ ହବ।
ଯୋଉ ନେବେ ପାଞ୍ଚହଜାର ଟଙ୍କା ଛୋଟ ବଡ ପିଲା ମିଶିକି ନା । ଛୋଟ ପିଲାକୁବି ମିଶିକି ।
ଛୋଟ ପିଲା ମାନେ ଟିକେଟ ଦବୁ ଆଡଲଟ ଟିକେଟ ଯୋଉଟା। ତ ଏକାଥରେ ମିଶିକି ଏଇଟା ପାଞ୍ଚହଜାରେ ଯଦି ଛୋଟ ପିଲାମାନେ ଯୋଉଟାରେ ହଉଛି ଏଇଟା ବାର ବର୍ଷ ନା କେତେ ବର୍ଷରୁ କମ । ସେଇଟା ହାଫ୍ ଟିକେଟ ଲାଗିବ ହାଫ୍ ଟିକେଟ ଲାଗିଲେ । ହଁ ଆଉ ହଜାର ଟଙ୍କା କମିଯିବ ବୋଧେ ଚାରି ହଜାର ଟଙ୍କା ହବ କି କଣ ଆଉ ।
ଓ ହୋ।
ବାର ବର୍ଷରୁ ତଳକୁ ନା ପଚିଶ ଟଙ୍କା ଚଉଦ ବର୍ଷ କଣ ଏମତି ଅଛି ।
ସେତିକିଟା ହବ ଆଭାଇବ୍ରେସନ ହଉଛି କି ଫୋନ ତୋର କାଟିଦେ ଟିକେ କାଟିଦେ ଟିକେ ଭାଇବ୍ରେସନ । କଲ ଆଉଛି କଣ ସୁୁବୁନି ।
ଓ ହୋ ହଁ ହାଲୋ ।
ହଁ ଫୋନ ଭାଇବ୍ରେସନ ହୋଉଥିଲା ତ ଏଇଟା ମିଉଟ୍ କରିଦେ । ନହେଲେ ।
ଓହୋ ।
ସେତିକି ହେଲା ଶିବ କହୁଥିଲା ଏତିକି ତ କଣ ଅଛି । ଯିବା ଆସିବା ରହିବା ଏତିକି ହେଉଛି ପାଞ୍ଚ ହଜାରେ । ଆଉ କେବଳ ତମେ ଯାହା ଖାଇବ ନିଯେ ଯାହା ଖର୍ଚ୍ଚ କିଣା କିଣି ଭିଣା ଭିଣି ଖର୍ଚ୍ଚ ଏରା ସବୁ ତମ ହାତ ରୁ ଆଉ ଟୋଟାଲ ଭାବରେ ହିସାବ କଲେ ଆମ । ହଁ ଜଣ କା ଟଙ୍କା ଆଠ ହଜାର ଭିତରେ ହେଇଯିବ।
ହଁ ।
ବୁଝିବି ।
ଭଲ ଅଛି ତ।
ହଁ, ମୁଁ ପଚରା ପଚିରି କରେ ଯିବେ କି କଣ, ଭଲ ଭଲ ଜାଗା ବି ଅଛି ବୁଲିବାକୁ, କୋଉଟା କହିଲୁ ଦ୍ବାରିକା । ଧାମ ଜାଣିଛୁ ଟି। ଆମର ଯୋଉ ଚାରିଧାମ। ଚାରି ଧାମ ଭିତରୁ ସେଇଟା ଗୋଟେ ଧାମ।ଆମର ଚାରିଟା ଧାମା କଣ କଣ କହିଲୁ? ଜାଣିଛୁ । ପୁରୀ ଧାମ ଗୋଟେ।
ହଁ ହଁ ହଁ ।
ପୁରୀ ଧାମ ଗୋଟେ । ଦ୍ୱାରିକା ଧାମ ଗୋଟେ ତାପରେ ଏପଟେ ହଉଛି ଆମର ବଦ୍ ରି ନାଥ କେଦାରନାଥ ଯୋଉ ସେଇଟା ଗୋଟେ।
ହଁ-
ଆଉ ଗୋଟେ ହଉଛି ରାମେଶ୍ଵରମ। ଏଇଟା ଦିଟା ଧାମ ଆଉ ଏଇଟା ସେକେଣ୍ଡ ଧାମ ଆଉ।
ଓ ହୋ
ଓ, ପଚାରେ କଣ ଘରେ କଣ କରୁଛନ୍ତି ଯିବା କଥା
ଘରୁକୁ ଗଲେ ଆଜି ଚା ଯିବା ଆଉ।
ହୁ
ସେଠିକୁ ଯିବା ଟିକେ ବୁଲିକି ଆସିବା ଆଉ।
ହୁଁ ଜୀବନ, ମରଣ କଥା କେତେ ଆଉ ଜୀବନରେ ମିଳିବ ନ ମିଳିବ, ସେଥିପାଇଁ କହିଲି ପଳେଇବା, ସୁଯୋଗ ମିଳୁଛିମାନେ ହାତଛଡ଼ା କରିବାନି ଆଉ।। ମୁଁ ତ ଯିବି ଟିକଟ କାଟି ସାରିଲିଣି, ତମେ ଯିବ ଯଦି କହିଲେ ମୁଁ
ନାଇଁ ଯିବା ଦେଖିବ ଆମ ଘରେ ଗଲେ ବୋଲି ମୁଁ ବି ଚାଲିିବି ତମ ସାଙ୍ଗରେ।
ହଁ ମ କଣ କେତେ ପଇସା କୁଆଡେ ଯାଉଛି, ପଇସା କଣ ଟଙ୍କା ପାଞ୍ଚ ହଜାର ସାତ ହଜାର କୁଆଡେ ଉଡି ଯାଉଛି ସାଙ୍ଗ ସାଙ୍ଗେ।
ନାଇଁ ଯିବା ପକା। ଆମ ଘରେ କେହି ଯିବେନି ମ ମୁଁ ଯିବି ଖାଲି।
ହଁ ଆମ ଘରେ ମୁଁ ଯିବି ଆ । ମୁଁ ଯିବି, ଭାଇ ଯିବ, ବୋଉ ଯିବ।
ହଁ, ତାହାଲେ ମୁଁ ଯିବି। ସୁବିଧା ହେଲା।
ହୁଁ। ଓଃ ହଉ ଆଉ। ଆରେ ବୋଲ ବୋମ ଏଥର କଣ କରିବା କେମତିକିରେ ବୋଲବମ ଯିବୁ ତୁ ଏଥର। ଆରଥର ଯାଇଥିଲୁ ନା ଜାଇି ନଥିଲୁ ତୁ।
ହଁ ଆସ ଏଇଥିଲି।
ହଁ ଏଥର ପୁରା ବାହାରିସନ୍ତି ଚାଳିସି ହବ ପିଲା ଯିବାକୁ ତମ ଗାଁର।
ହଁ ଏଥର ଆ ବାଙ୍କର ବଡ ଗଡ଼ି ଟା ନେଇଯିବା।
ହଁ, ନାଇଁ ଦିଟା ନେଇଯିବା କଣ କହିଲୁ ପିକପ ଦିଟା ନେଇଯିବା।
ପିକପ ଦିଟା ନେଇଯିବା। ଡିଜେ ଫିଜେ ଆଉ ଆଉ ଖାଇବା ପିଇବା ଗୋଟାକରେ ଜିନିଷ ପତ୍ର।
ଯେ ଖାୟା ପିଇବା ଲୋଡ଼ କରିଦବା। ସେଇଠାରୁ ଆ ଆଉ ଦଶ ଜଣ ବସିପଡିବେ ପଛପଟେ ଠିଆ ହେଇପଡିବେ ଡିଜେ ସହିତ ଆଉ ଗୋଟାକରେ ଖାଲି ପିଲା ଲୋଡ ହେଇଯିବା ଏକାଥରେ ଚାଳିଶ ପିଲା ଯିବା ଆଉ। ବଜେଈ ବଜେଈ ଡିଜେ ହୁଁ, ହୁଁ ଗ ହେଲେ ମୁଁ କଥା ହେଇଥିଲି। ସେଇଠି କହିଥିଲେ ସେ ଫ୍ୟାଣ୍ଟ ସାଟ୍ ମିସ୍ ମିଶିକି ଚାରିଶ ଟଙ୍କା।
ହଁ, ମାନିଲେ ଖାଲି ହି
ଲେଖିବା ଟା ଖାଲି ନାଁ ଲେଖିବାକୁ ଆଉ କାଇଁ ଏଇ ଅଡ୍
ହଁ। ଫାଇନାଲ ହେଇଗଲା। ସବୁ ମିଶିକି ତ ଆଉ। ହେଇଗଲା ଫାଇନାଲ୍ ଖେଳ ରେ ବି ଚାରଶ ଟଙ୍କା।
ଭଲ ହେଇନି ସେଇ ସ୍ପୋର୍ଟସ ଗଞ୍ଜି କରିବା ଆମର ଯେମିତିଆ ଖେଳ ଗଞ୍ଜ୍ ଯିଏ ନେଇଥିଲା ମତେ ଏ ଆମ ଇପକେଲ୍ ଟାଇମ‌୍ ରେ।
ଓହୋଃ ସେଇ କାର୍ଡ ରେ ବି ହଉଚି।
ହଁ ମୁଁ ଏଇ ତଡ୍ ର ସେଇଟା। କଣ ମୋ କରଦବା ହେଲା।
କଣ କହିଲ
କରିଦବା ସବୁ ମିଶିକି ଯିବା ହେଲା ଏକାଥରେ ସମସ୍ତେ ପାଣି ଉଠେଇବା ଗୋଟାଠୁ ଠୁ ଆମର ଆସ୍ ହେଲା ଆସିକି ଷ୍ଟପେଜ ଗୁରା ବନେଇଦବା ଏକାଥରେ ଗୋଟେ ଗୋଟେ ମେନ ଷ୍ଟପେ୍ଜ କରିଦବା କୋଡିଏ କିଲୋମିଟର ଗୋ ଗୋଟେ ଦଶ କିଲୋମିଟର ଗୋଟେ ଏମିତି କରିଦବା ଆଉ ପ୍ରଥମ ଷ୍ଟପେଜଗୁରା କୋଡ଼ିଏ କିଲୋମଟର ସେ ଠେରି ସମସ୍ତେ ରହି ସେଠି ଭୋଜି କରିଦବା ଭୋଜି ହେଇଥିବ ଆମେ ଆସିଲେ ଖାଇବା ଆଉ। ଖାଇକି ସେଠି ପୁଣି ବାହାରିବା ଗୀତ ବଜେଇ ବଜେଇ ପୁଣି ଗୀତ ତ ଚାଲିବ ଆଗରେ ବାଜି ବାଜି ଡିଜେ ପଛରେ ଆମେ ସବୁ ଚାଲିଆ ହୋ ହାଲା କରିକି ଆଉ।
ହଁ ହଁ।
ହଁ ଆଉ ମାସେ ରହିଲା ସମାନି। ମାସେ ଆଉ ଦେଢ ମାସେ ବି ନାହିଁ ଆଉ ଟାଇମ୍।
ହଁଅ।
ହଁ ଯେମିତି ହେଲେ ଯିବା ଏଥର ଆମେ
ହଁ ଯିବ ନା।
କଣ କହୁଚ?
ହଁ ଯାଉ।
ଆଁ?
ଏ ଖାଇ ହେଲାଣି?
ହଁ ମୁଁ ଖାଇକି ଆସିଲି ପରା ଏବେ। ଏଇ ଆରଡି ଗୋଟେ ଭୋଜି ଅ ଥିଲା ତ ଯାଇକି ଖାଇକି ଆସିଲି ମୁଁ ତାଙ୍କର ତାଙ୍କ ଘର ଝିଅ ବଡ ହେଇଥିଲା ତ।
ଓହୋ।
ଖାଇକି ଆସିଲି ଭୋଜି ଆଉ ତ ଖାଇଲୁ ନା ଖାଇନୁ?
ହଁ ମେ ବି ଖାଇସାଇଲିଣି।
ହଉ ହଉ। ଆଉ ତୁ ଯା କଣ କାମ ଦବ କରିବୁ ନା ସବୁ ସରିଲାଣି କାମ?
ହଁ କାମ ଦାମ ସବୁ ସଇଲାଣି, ଖାଲି ଟିକେ ମୋବାଇଲ୍ ଦେଖିକି ଶୋଇବା କଥା ଆଉ।
ହଁ ହଁ। ହଁ ହଉ ଯା ଆଉ। ଯା ରଖିଦେ ଆଉ ପରେ କଥା ହବା ନହେଲେ ଆଉ ହେଲା।
ହଁ ହଉ ତାହେଲେ।